ହ୍ୟାଲୋ ହଁ କଣ କରୁଛନ୍ତି?
ଏଇ ବସିଥିଲି ଆଉ ଆପଣ?
ମୁଁ ବି ସେ ବସିଛି।
ଓ ହୋ ଆଉ ଖାଇ ସାଇଲେଣିି?
ହଁ।
କଣ ଖାଇଲେ ଆଜି?
ଭାତ ଡାଲି ଭଜା
ହୁଁ ଆପଣ କଣ ପଢୁଛନ୍ତି?
ପ୍ଲସ୍ ଥ୍ରୀ ପଢ଼ୁଛି।
ଓ ହୋ। କଣ ସାଇନ୍ସରେ ନା ଆର୍ଟ୍ସରେ? ହଁ ମୁଁ କେତେବେଳୁ ଖାଇ ସାରି ଳିଣି, ମୁଁ କହିଲି ସାଇନ୍ସରେ ନା ଆର୍ଟ୍ସରେ?
ଆର୍ଟ୍ସ।
ଆଉ।
କଣ ଖାଇଲେ?
ମୁଁ ସେମିତି ଭାତ ଡାଲମା ଆଉ କଲରା ଆଳୁ ଭଜା ଛୁଇଁ ଆଳୁ ଭଜା ଦଳା ଦୋଳି ଆଉ ଭର୍ତ୍ତା ଆଉ
ହୁଁ ହୁଁ।
ଆଉ ଆପଣ କଣଟା ହଁ। ଆପଣ କଣ ଫାଷ୍ଟ ଇଅର୍ ନା ସେକେଣ୍ଡ ଇଅର୍ ନା ଥାଡ ଇଅର୍ ନା କଣ?
ସେକେଣ୍ଡ ଇୟର୍।
ସେକଣ୍ଡ ଇଅର୍ ଆର୍ଟ୍ସ? ନା ସାଇନ୍ସ?
କଣ କହିଲେ?
ମୁଁ କହିଲି ଆପଣ କଣ ଆର୍ଟ୍ସ ନା ସାଇନ୍ସ ନେଇଛନ୍ତି?
ଆର୍ଟ୍ସ।
ସକାଳୁ କଣ ଖାଇଥିଲେ?
ସଖାଳୁ ଖାଇଥିଲି ପଖାଳ ଆଳୁ ଭଜା। ଆପଣ ସଖାଳୁ କଣ ଖାଇଥିଲେ?
ମୁଁ ଖାଇଥିଲି ସପୁରୀ ଖାଇଥିଲି ଚାହା ପିଇଥିଲି ସକାଳୁ ତାପରେ ସପୁରି ଖାଇଥିଲି ସେଇ ନଅଟା ସାଢେ଼ ନଅଟା କୁ
ହଁ ହୁଁ। ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ଭଲ ଲାଗେ ମୁଁ ବାହାର ଜିନିଷ କିଛି ତେଲ ଜିନିଷ ଖାଏନି। ମାନେ। କଣ କହିଲ ମାନେ ମୋ ଦେହରେ ତେଲ ଜିନିଷ ଯାଏନି ମାନେ ମୁଁ ଖାଏନି ଗ୍ୟାଷ୍ଟିକ୍ ନୁହଁ କିନ୍ତୁ ମୁଁ ଖଏନି ଆଉ।
ଓ ହୋ।
ହୁଁ।
ଆପଣଙ୍କ ଗାଁରେ କଣ ପ୍ରସିଦ୍ଧ?
ଆମ ଗାଁ ରେ ଏମତି କିଛି ନାହିଁ ରଜ ଆମ ଭଲ ହୁଏ କାର୍ତ୍ତିକଶ୍ବର ପୂଜା ଟା ଭଲ ହୁଏ ହଁ ଗଣେଶ ପୂଜା ଟା ବି ଭଲ କରନ୍ତି। ଏଥର କଣ ହଁ ଆମ ଗାଁର ସବୁତଙ୍କ ଝିଅକୁ ଆମେ ଡାକିଥିଲୁ। ଯୋଉମାନେ ମ୍ୟାରେଜ କରିଛନ୍ତି, ନ୍ୟୁମ୍ୟାରେଡ଼ ଯୋଉ ମାନେ ପୁରୁନା ମ୍ୟାରେଡ ସମସ୍ତଙ୍କୁ ଆମେ ଡାକିଥିଲୁ ସେମାନେ ଆସିବେ। ଆମ ଗାଁର ଯୋଉ ଝିଅ ପିଲା, ଝିଅ ମାନେ ବି ଯୋଉ ବାହା ହେଇଛନ୍ତି ଆମ ଗାଁ ରେ ଯୋଉ ସେମାନଙ୍କୁ ଆମ ଗାଁ ଝିଅମାନେ ଯେତେକ ସବୁ ମିଶିକି ଏମିତି ପୁରା ଗାଁ ଯାକ ଠୁ ପଇସା କଲେକ୍ସନ କରିକି ତ ଆମ ଗାଁ ରେ କରିଥିଲୁ ରଜ ମହୋତ୍ସବ, ସମସ୍ତେ ଯିଏ ଯାହା ଖୁସି ରେ ଦେବେ। ଆଉ ମୁଖିଆ ରଖିଥିଲୁ, ଆମ ଗାଁର ମୁଖିଆ ମାନଙ୍କୁ ଡାକିଥିଲୁ ସେଟାକୁ ମାନେ କାଟିକି ଯେମିତି ଶୁଭ ଆରମ୍ଭ କରିବେ ନଡ଼ିଆ ବାଡ଼େଇକି ବ୍ରାହ୍ମଣ ଆସିଥିଲେ।
ଓହୋ ଖାଲି ସେ ଗାଁରେ ମାନେ ରଜ ପାଳିଲେ, ନା କୁଆଡ଼େ ବୁଲିବାକୁ ଯାଇଥିଲେ ବାହାରକୁ?
ନାଇଁ ନାଇଁ ମୁଁ କୁଆଡେ ଯାଇନି, ମୁଁ ସେଇ ରଜରେ ବି କୁଆଡେ ଯାଇନି କେବଳ ଆମ ଗାଁରେ ଦି ତିନି ଘଣ୍ଟା ପାଇଁ ମ ଯାଏ ଏଗାରଟା ବାରଟାକୁ ଯାଏ, ଏ ଦିଟା ତିନିଟା ଭିତରେ ପଳେଇଆସେ। ଆମର ଏଜ୍ଜାମ ଥିଲା ନା, ତ ମୁଁ ଆଉ ସାଙ୍ଗ ଦି ଜଣ ସାଙ୍ଗଙ୍କର ଥିଲା। ତ ଆମେ ଏତେ କୁଆଡେ କିଛି କରିପାରୁନୁ। ଆଉ ଆପଣଙ୍କ ଗାଁରେ କେମତି କଣ?
ଆମ ଗାଁରେ ବି ରଜ ହେଇଥିଲା ବହୁତ ଭଲସେ କଟିଛି ମାନେ ସବୁ ଛୋଟ ଛୁଆମାନେ ସବୁ କରିଥିଲେ ଆଉ ମାନେ ଯେଉଁ ଜଙ୍ଗଲରୁ ଯାଇ କାଠ ଫାଠ ଆଣିକିରି ମାନେ ଶିବ ମନ୍ଦିରରେ ରଜ ମହୋତ୍ସବ କରୁଥିଲେ ସବୁ ବଡ ଛୁଆମାନଙ୍କୁ ରିକୱେଷ୍ଟ କରିଥିଲେ ଯିବା ପାଇଁ।
ହୁଁ।
ଦୋଳି ଫୋଳି କରିଥିଲେ ମାନେ ଯୋଉ ବାହାର ଦୋଳି ବି ଡକେଇଥିଲେ ମାନେ ଏମତି ସବୁ କରିଥିଲେ। ବହୁତ ଧୁମଧାମ ରେ ଆଉ ନାଚ ଗୀତ ସବୁ ଯୋଉ ବାଗୁଡି ଖେଳ
ହୁଁ
ଏସବୁ ପୋଗ୍ରାମ ରଖିଥିଲେ ଆଉ ତା ସହିତ ପୁରସ୍କାର ବି ସହ ରଖିଥିଲେ, ପୁରସ୍କାର ଯଉ
ହଁ ଆଉ ହାଲୋ। ହାଲୋ। ହାଲୋ। କୁହନ୍ତୁ, ଆପଣଙ୍କର ନେଟୱାର୍କ ବୋଧେ ରହିଗଲା ନା କଣ ସେଥିପାଇଁ ଆସୁନି। ନେଟୱର୍କ ପ୍ରୋବ୍ଲେମ୍ ହେଲା କି? ହାଲୋ
ଆ
ଟିକେ ବାହାରକୁ ଆସନ୍ତୁ ଆପଣଙ୍କ ନେଟୱାର୍କ ଟା ପୁନି ହାଲୋ
ହାଲୋ। ହାଲୋ। ହାଲୋ। ମୁଁ କହିଲି ଆପଣଙ୍କ ଆଡେ କାର୍ତ୍ତିକେଶ୍ୱର କେମତି କଣ ହୁଏ ଟିକେ କୁହନ୍ତୁ? ହାଲୋ
ଆଉ ଆପଣ? ଆମ ଆଡେ ଗଣେଶ ପୂଜା ଭଲ ହୁଏ ପୂଜା ଭଲ ହୁଏ, ଲକ୍ଷ୍ମୀ ପୂଜା ସମସ୍ତେ ଜାନି ଯାଉତୁକ ସବୁ ମାନେ ଯେମିତି ସବୁ ଦେବା କଥା ସବୁ ହୁଏ। ଏ ଆ
ହ
ମାନେ ସବୁ ଝିଅ ମାନଙ୍କୁ ଡକାଯିବ, କିଏ କଣ ଦରକାର, କିଏ କଣ ଖାଇବ?
ହଁ
କୁହନ୍ତୁ? ଆମ ହଁ ଆମ ଆଡେ ତ ଭଲ ହୁଏ କିଏ? ମାନେ ସମସ୍ତଙ୍କୁ ଡାକନ୍ତି ଆମେ ସବୁବେଳେ ଯାଉ ଦଶ ଦିନ ଯାକ ସେଠି ପୂଜା ପର୍ବ ଟ ହୁଏ ଲାଷ୍ଟ ଦିନ ହାଲୋ
ହଁ।
ହାଲୋ। ହଁ ଶୁଭିଲା ମାନେ ମୋ ମନେ ମନେ ବି ଗପୁଛି କାଳେ ଅ ଯୋଉ ଡ୍ୟୁରେସନ ଟା ଠିକ ରହୁ ବୋଲି।
ଓହୋ।
ଆପଣଙ୍କ ଆଡେ କଣ ଫେମସ? କଣ ଆପଣଙ୍କ ନେଟ ପଳେଇଲା ଏକା ଥରେକେ?
ହଁ ନେଟ ଯାଇଥିଲା ହେରି।
କଣ ଆପଣଙ୍କ ଆଡେ କଣ ଫେମସ ମାନେ କଣ ଭଲ ହୁଏ?
ଉଁ ଗଣେଶ ପୂଜା- ଭଲ ହୁଏ ସରସ୍ଵତୀ ପୁଜା ଭଲ ହୁଏ।
କଣ ମାନେ ଆର ଥରକ ଆପଣଙ୍କ ଆଡେ ହେଇଥିଲା କି ମାନେ ଯୋଉ କଣ ଟା ରାମ ମନ୍ଦିର?
। ହଁ ଆମ ମାନେ ବ୍ଲକ୍
ବ୍ଲକ ରେ ହେଇଥିଲା ବା ଯାଇଁକି ତ ହେଲା ଆଉ ହଉ। ହଁ ସେଇଠି ଆତ ତିରସ୍ତ ସବୁ କରିନଥିଲେ କି ପୁରୀ?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
ତିରସ୍ତା ଗସ୍ତ ପୁରୀ ମନ୍ଦିର କରି ନଥିଲେ କି?
ହଁ।
ଏଇ ବର୍ଷ କଣ ଭାବିଛନ୍ତି ବୃନ୍ଦାବନ ନା ଆଉ କିଛି?
ନା ଏ ବର୍ଷ କେଦାରନାଥ କରିବେ ବୋଧେ କେଦାରନାଥ କି ବଦ୍ରିନାଥ କଣ କରିବେ।
ବଦ୍ରୀନାଥ ସରିଯାଇଥିଲା।
ଏଥର ଏଇଥର କଣ କରିବେ କେଜାଣି?
ମୁଁ ସେମିତି ଥିଲି ମାମୁ ମାନେ କହୁଥିଲେ ବୁ ବୃନ୍ଦାବନ କରିବେ ବୋଲି ଦେଖିଆ।
ହ। କଣ କରିବେ ମାନେ କିଛି ଭ-ଭଲ ସେ ତାଙ୍କର ଫାଇନାଲ ହେଇନି ଭଲ
ଓହୋ ନାଇଁ ମୋ ମାମୁ ବି ସେଇ ବ୍ଲକରେ ଅଛନ୍ତି ନା।
ଓ ହୋ।
ଦେଖିଆ ତାଙ୍କ ଇଚ୍ଛା।
ତାଙ୍କ ପଇସା ମାନେ ସେ ଦେ
ହଁ ହଁ ହଁ। ମୁଁ କହୁଥିଲି ସେମିତି ମାମୁକୁ ବୃନ୍ଦାବନ କରିବ ବୋଲି ସେ କହିଲେ ଆଉ ତୁ ଆସେ କମିଟି ରେ ବସ ନହେଲେ ସଭାପତି ହେଇକି।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
ମୁଁ କହିଲି କଣ ଗୋଟେ ଭାଣିଜୀ କହୁଛି ତମେ ଗୋଟେ ଶୁଣିବନି କି କଥା। କମିଟି ମେମ୍ବର କାହିଁ ହେଇଛ?
ଆଉ ତାଙ୍କ ମନେ ସେ ଯାହା କରିବେ ନା ଆଉ ଆମ ମନେ ମନେ ଆଉ କ
ନା ବା ମୁଁ କହିଲି ବା। ମୁଁ ପଚାରେ ସମସ୍ତେ ଯାହା କହିବେ ନା ମତେ ସମସ୍ତେ ଚିହ୍ନିଛନ୍ତି ମୁଁ ତାଙ୍କ ଭାଣିଜି ବୋଲି ତ ମୁଁ କହିଲି ମୁଁ ଯାଉଛି ନା କହିବି ଏ କରିବେ ମୁଁ କହିଲି ବୃନ୍ଦାବନ ସେ କହୁଚି ହଁ ତୁ ଯଦି କହିଲେ ଯଦି ହେଇଯାଆନ୍ତା ଆ ହାଁ ସମସ୍ତଙ୍କ ଭାଣେଜୀ ମାନେ ଆସିକି କହନ୍ତେ।
ଏ।
କହିଲେ ହଉ ଆଉ କର ଯାହା କରୁଛ ଆଉ କଣ କହିଲ ମୁଁ ଆର ଥରକ ଟା କରିପାରିନଥିଲି ମାନେ ନ ଥିଲି ପୁରୀ ଟା। ଆମର ଏକ୍ଜାମ ଚାଲିଥିଲା।
ଓହୋ।
ଆଉ ଏଇ ଥରକ ଟା ଯୋଉ କଣ ତ ହେଇଥିଲା କଣ ଟେ ହେଇଥିଲା ରାମ ମନ୍ଦିର ସେଇ ଳେ ମୁଁ ଥିଲି। ଆହୁରି ଭଲ ହେଇଥାନ୍ତା ସେ ଆକଚୁଲି ଟାଇମ ହେଲାନି ବୋଲି ଅଧା ଆ ପାଣି ବି ଗଡିଲା ଅଧା ଉପରୁ ଭାଙ୍ଗି ଗ-ଗଲା ବାଗଉଥିଲେ ଟାଇମ ନଥିଲା।
ଉଁ ଏଇ ଯଉ ଗୁରା ଯୋଉ ବର୍ଷା ବର୍ଷା ଯୋଗୁ ଟିକେ ବିଗିଡି ଗଲା ଆଉ ବାତ୍ୟା ହବ ବୋଲି କହିଲେ ବୋଲି ମାନେ ସେଇ ଯୋଉ କିଛି ଭଲସେ କରି
ଏତେ କ ଏଇ ଟାଇମ ରେ ଲଘୁଚାପ ହେଇଯା ହଁ। ସେଇଟାଣ, ସେ ନଥାଉ ହେଲେ। ନା ପୁଣି ହଇରାନ ଟି ହେଲେ କାରଣ ସେମାନେ ପୁରା ବଡ ଜାଗାରେ, ବଡ ପୁରା କରୁଛନ୍ତି ନା ଯେମିତି ପୁରା ଡିଟକୁ ସେମ୍ ଟୁ ସେମ୍। ତ ସେଇଥିପାଇଁ ଟିକେ ଇଏ ହେଇଯାଉଛି। ନହେଲେ ଯାଉ ହୁଅନ୍ତା।
ମୂର୍ତ୍ତି କିନ୍ତୁ ବହୁତ ବଢ଼ିଆ ହେଇଥିଲା। ପୁରା ରାମ ମନ୍ଦିର ଟା ମାନେ ଯୋଉ ମୂର୍ତ୍ତି ପୁରା ରିଏଲ୍
ରାମ ଭଳିଆ ପା, ଆଖି ପୁରା ପୁରା ପୁରା ଦିଟୋ ପୁରା ସେମ୍ ଟୁ ସେମ୍।
ଓହୋ।
ଆଉ, ଆପଣଙ୍କ କଣସେଇ ବ୍ଲକ ରେ ମିଶଛନ୍ତି, ନା ଆଉ କୋଉ ବ୍ଲକ ରେ ମିଶଛନ୍ତି? ନା ଆପଣ ଘର ଲୋକ, ନା ଏମିତି କିଛି ନାହିଁ?
ନା ନା ମାନେ ଆମ ବ୍ଲକର ଏଇଟା ଆମ ଆମେ ଆମ ଗାଁରେ କରୁଛୁ ନାଉ।
ଅଲଗା, ଅଲଗା ଆଉ।
ହୁଁ।
ଆପଣଙ୍କ ଘର ତାର ସେଇଠି। ସେଇ ଜାଗା ତ, ସେଇ ଗାଁରେ ତ। ନା ଅଲଗା ଅଲଗା ଓହୋ।
ନା ସେଇଟା ଆମ ବ୍ଲକ।
ବୁଝିଲି, ବୁଝିଲି, ବୁଝିଲି ଯେମିତି ଆମ ବ୍ଲକ। ବି ସେଇଟା ନା କଣ ବ୍ଲକ ସେଇଟା, ଆପଣଙ୍କର ଆଉ କଠେଇଥିବ। ହୁଁ। ଯାଇଁ ଆଉ ହୋଉ ତାହେଲେ, ଆ ଆପଣ ପରେ କଲ୍ କରିବେ। କାଟି ଦିଅନ୍ତୁ।
ହୋଉ ମୋର କାମ ଅଛି, ଟିକେ ରହୁଛି।